ହଉ ଜଗନ୍ ଆପଣ ମୁଁ ଆପଣଙ୍କୁ ହିଁ ଫୋନ କରିବାକୁ ଚାହୁଥିଲି। କିନ୍ତୁ ବର୍ତ୍ତମାନ କଣ ମୋର ନେଟ ସ୍ଲୋ ଟିକେ ଦେଖଉଛି ଆପଣଙ୍କ ନମ୍ବର କ ଖାଲି ବାରମ୍ବାର ବିଜି ଦେଖେଇ ଲା। କଣ ହଉଛି ଯାହା ଆପଣ ଠିକ ଟାଇମରେ ମତେ ଫୋନ ଟେ କହିଦେଲେ।
ଆଉ ଆପଣ କଣ ଖାଇଛନ୍ତି ଆଜି?
ବର୍ତ୍ତମାନ ତ ଉପମା ମୁଁ ଖାଇଥିଲି ବାହାରୁ କିଣିକି ଆପଣ ତ ଜାଣିଥିବ ମତେ ଉପମା ବହୁତ ଭଲ ଲାଗେ ଉପମାକୁ ବର ଦରକାର। ବାହାରୁ କିଣିକି ଖାଇଥିଲି।
ହଉ ଆଜି ଆପଣ ଇଏ ଯାଇନଥିଲେ ବ୍ୟାୟାମ କରିବାକୁ।
ସେଗୁରା ମୁଁ କେବେ ଯାଉନି ଆଉ ବନ୍ଦ କରିସାରିଲଣି ମାସେ ହେଲା। ସେସବୁ କଥା ଛାଡନ୍ତୁ ଆପଣ ସେସବୁ କଥା ଉଠାନ୍ତୁ ନାହିଁ ଆଉ।
କଣ ପାଇଁ ଆପଣଙ୍କର କଣ ହେଇଛି କି ଏମିତି ଅସୁବିଧା ଆପଣ ଏସବୁ କଥାରେ ଉଠେଇବାକୁ ମନା କରୁଛନ୍ତି।
ନା ମତେ ଭଲ ଲାଗୁନାହି ସେସବୁ ଜିନିଷ ଆ ତ ସେଥିପାଇଁ ମୁଁ ମନା କଲି ଆପଣ ଉଠାନ୍ତୁ ନାହିଁ। ସେ ସବୁ କଥା ଯଦି ପୁଣି ମତେ ପକେଇବି ମୋର ମନ ଦୁଃଖ ହବ ଛାଡ଼ନ୍ତୁ ସେ କଥା।
ଅ ଆପଣ ଆଉ କଣ କରୁଛନ୍ତି ଆଜି ଆପଣଙ୍କର କୁଆଡେ ବୁଲିବାକୁ ଯିବାର ନାହିଁ କି ଆଉ। ପଣ ସାଙ୍ଗ ଘରୁ ଯାଇନାହାନ୍ତି କି ଆଜି।
ଆପଣଙ୍କୁ ବା ମୁଁ ପୂର୍ବ କହଲେ ତ ମଧ୍ୟ କହିଥିଲି ଆପଣ ମୋ ସାଙ୍ଗ ଯଦି ମତେ ଫୋନ କରିକି ଜଣେଇବ ଭାଇ ଯିବା। ପାଇଁ ତ ମୁଁ ନିଶ୍ଚୟ ଯିବି ତାଙ୍କ ଘର ଟିକି। ମୋ ସାଙ୍ଗ ତ ଏଯାକେ ଫୋନ ମୋତେ କରୁନାହାନ୍ତି କଣ ପାଇଁ କେହି ଜାଣ ତାର ଯଦି କିଛି ଅସୁବିଧା ଥିବ ସେଟା ମୁଁ କହିପାରିବି ନାହିଁ। କିନ୍ତୁ ସବୁଦିନ ତ ଫୋନ କରିକି ଜଲଦି ଜଣେଇ ଦିଅନ୍ତି ଆଜି କଣ ପାଇଁ ଲେଟ କରୁଛନ୍ତି କିଏ ଜାଣି। ଆଜି ତ ବହୁତ ଖରାପ ବି ମଧ୍ୟ ହଉଛି ଏଠାରେ ଆପଣଙ୍କର ସେବଟେ କନ ଖରା ହଉନି?
ନା ଆଜି ଆମର ଏପଟେ ଖରା ହଉନାହିଁ ଆଜି ଆମର ଏପଟେ ପ୍ରବଳ ବର୍ଷା ହଉଛି। ଆପଣଙ୍କର ପା ବର୍ଷା ହଉନି ବହୁତ ଦିନ ହେଲା ବଧେ। ସେଇଥିପାଇଁ ବରେ ସବୁ ପାଣି ଏପଟକୁ ଆମର ପଳେଇଆଇଛି।
ହେଇଥିବ ବର୍ଷା ତ ଏପଟେ ଜୋରେ ଖରା ହଉଛି ମୋ ଦେହ ଏପଟେ ଜଳିଗଲାଣି ବାହାରକୁ ବାହ ରେଇ ଦଉନି। ଖରା ଆଡେ ଜୋରରେ ହଉଛି ଯେ।
ହଁ ସେପଟେ ବୋଧେ ଖରା ଏତେ ଜୋର ହଉଛି ପଛେ ଆମର ଏପଟେ ଏତେ ବର୍ଷା ହଉଛି ଏଟେ ଶୀତ ହେଲାଣି।
ମୁଁ ତାହେଲେ ଭାବୁଛି ଆପଣଙ୍କ ଗ୍ରାମକୁ ପଳେଇବି ତାହେଲେ ଭଲ ହବ। ଏଠାରେ ରହି ରହି ମତେ ଆଉ ଭଲ ବି ଲାଗୁନାହିଁ।
ଅବଶ୍ୟ ଆପଣ ଏଠି ଆସିକି ରହିପାରନ୍ତୁ। ପାରନ୍ତି କିଛି ଅସୁବିଧା ନାହିଁ ଏପଟେ ଆମର ବହୁତ ଗଛ ଅଛି। ଖରା ବି ଏତେ ହଉନାହିଁ ପ୍ରବଳ ଥଣ୍ଡା ପାଗ ରହୁଛି। ଆପଣ ଆସିଲେ ଏଇଠି ବହୁତ ଭଲ ଅନୁଭବ କରିବେ।
ତାହେଲେ ଠିକ ଅଛି ତାହେଲେ ଆପଣଙ୍କ ପାଖକୁ ମୁଁ ପଳେଇବି ଆଉ ଟିକେ ପରେ ଆପଣ ମତେ ନହେଲେ। ଫୋନ୍ କରିକି ଜଣାନ୍ତୁ ଯିବା ପାଇଁ ଫ୍ରି ହୋଇକି। ଆପଣ ଯଦି କହିବେ ତାହେଲେ ମୁଁ ଆପଣଙ୍କ ଘର ଠିକି ଯିବିହାରି। ମୋର ସେ ଆର ବନ୍ଧୁଙ୍କ ଘରକୁ ଯିବି ନାହିଁ।
ଅବଶ୍ୟ। ଆଉ ଆପଣ ଆଜି କଣ କିଛି ନିତ୍ୟ ର୍କମ କରି ନାହାନ୍ତି। ଆଜି ବୋଧେ ଡେରିରେ ଉଠିଥିବେ।
ଆଜ୍ଞା ଆଜି ପୁରା ଡେରିରେ ଉଠିଚି। ଆଜି ପୁରା ଉଠିଲା ବେଳକୁ ଦଶଟା ଏଗାରଟା ହେଇଗଲାଣି ମୋର। ସେଥିପାଇଁ ଏବେ ମଧ୍ୟ ମୁଁ ନିତ୍ୟକର୍ମ କିଛି ସାରି ନାହିଁ। ମୁଁ ବର୍ତ୍ତମାନ ଶୋଇକ ଉଠିକି ବସିଚି। ଭାବିଲି ସକାଳୁ ଆପଣ କଣ କରୁଥିବେ। ସେମିତି ସ ସ କ ସେମିତି ତ ଖରା ହୋଉଚି ନା ମତେ ଭଲ ବି ଲାଗୁନାହିଁ। ଭାବିଲେ ଆପଣଙ୍କୁ ଫୋନ୍ କରିଦିଏ ବୋଲି ସେଥିପାଇଁ ଫୋନଟା କରିଦେଲି ଆଉ।
ଆପଣଙ୍କ ଆଡେ ଖଟା ହୋଉଚି ମଧ୍ୟ ଆମର ଏପଟେ ଏତେ ବର୍ଷା ହେଲାଣି ଯେ ଆଣ୍ଠିଏ ପର୍ଯ୍ୟନ୍ତ ପାଣି ହେଇଗଲାଣି। ତା ମୁଁ ଭାବୁଚି ଆପଣଙ୍କ ଘର ଆଡେ ପଳେଇବି। ଆପଣଙ୍କ ଆପଣ ମୋ ଘର ଆଡେ ପଳେଇ ଆସନ୍ତୁ। ଅଦଳା ବଦଳି କରିଦବା ଆମ ଘର କଣ କୋହୁଚନ୍ତି? ଏ କଥାରେ ଆପଣ
ଆପଣ ଆସୁନାହାନ୍ତି ମୋ ଘର ଆଡେ। ମୁଁ କଣ ମନା କରିବି ଆପଣଙ୍କୁ? ଯାହାହେଲେ ବି ଆପଣ ମୋର ଘନିଷ୍ଠ ବନ୍ଧୁ ହେବେ। ତ ଆପଣଙ୍କର ଯେବେ ଇଚ୍ଛା ହବ ଆମ ଘରକୁ ଆସିପାରିବେ। କିଛି ଅସୁବିଧା ନାହିଁ।
ଅବଶ୍ୟ ମୁଁ ମଧ୍ୟ ଯିବି। ଆପଣ କୋଉ ଦିନ ଆମ ଗାଁକୁୁ ଆସନ୍ତୁ ଆଗେ ଆପଣ ଆସିଲେ ତାପରେ ମୁଁ ଯିବି।
ଆପଣ ମତେ ଫୋନ୍ କରିକି ବର୍ତ୍ତମାନ ପାଇଁ ଫି ଟିକେ ଫ୍ରି ହୋଇକି ମତେ ଡାକନ୍ତୁ। ଆପଣ ଯଦି ବର୍ତ୍ତମାନ ମତେ ଫ୍ରି ହେଇକି ଡାକିବେ ମୁଁ ବର୍ତ୍ତମାନ ପଳେଇବ କିଛି ଅସୁବିଧା ନାହିଁ। ମୁଁ ଏବେ ଦୁଇ ତିନି ଦିନ ହବ ଟୋଟାଲ ଫ୍ରି ଅଛି। ତ ଆପଣ ଯେତେବେଳେ ଫ୍ରୀ ହେଇକି ମତେ ଫୋନ୍ କରନ୍ତୁ ଟିକେ।
ଆଉ ଆପଣଙ୍କ ଜନ୍ମଦିନ ଆଗକୁ ଆସିୁଚି। ଆଉ ଆପଣ କଣ କରୁଚନ୍ତି ଜନ୍ମ ଦିନରେ ଆପଣଙ୍କର?
ମୁଁ ଭାବୁଥିଲି ଆପଣ ମୁଁ ଆଉ ମୋର ଏକ ବନ୍ଧୁ ଅଛନ୍ତି। ତିନି ଜଣ ମିଶିକି କଣ କିଛି ଖାଇବା ପିଇବା କରିବା। ଆପଣ ଯଦି ଏ କଥାରେ ଏକମତ ଅଛନ୍ତି ତାହେଲେ ଆପଣଙ୍କ ଘରେ ଗ୍ୟାସ ଆଣିକି ଆଉ ବାକି ଯାହା ମୁ ତ ଆପଣ ତ ଜାଣିଚନ୍ତି ମୁଁ ନିରାମିଷ ଲୋକ। ତ ବର୍ତ୍ତମାନ କି ଛି ନିରାମିଷ ଜିନିଷ ଆଣି ଆମେ ସେଠି କିଛି ଭୋଜି ଭଳିଆ କରିଥାନ୍ତେ। ଆମେ କିଛି ଚାରିଜଣ ମିଶିକି। ଆପଣଙ୍କ ସାନ ଭାଇ ଅଛନ୍ତି ଯେହେତୁ ଆପଣଙ୍କ ସାନ ଭାଇ ମୁଁ ଆମର ଏକ ବନ୍ଧୁ ଚାରି ଜଣ ମିଶିକି ଆମେ ସେଠାରେ ଭୋଜିିଖଣ୍ଡେ କରିଥାନ୍ତେ। ଆପଣ ଏ କଥାରେ ଏକମତ ଅଛନ୍ତି କି?
ଅବଶ୍ୟ ମୁଁ ଏଥିରେ ଏକମତ ଅଛିି ପଛେ ଆପଣ ବା ଆପଣଙ୍କ ଘରେ ଯୋଉ ଅନ୍ୟ ସାଙ୍ଗମାନେ ଅଛନ୍ତି ତାଙ୍କୁ ଆପଣ କଣ ଭୋଜି ଦେବେ? ଆଉ ଆପଣଙ୍କ ଏକ ସାଙ୍ଗ ମିଶିକି ଦି ଜଣ ମିଶିକି କଣ ଭୋଜି ଦେବେ ବୋଲି କୋହୁଥିଲେ?
ସେମାନେ ସବୁ ମୋର ବିଦ୍ୟାଳୟର ସାଙ୍ଗମାନେ ତ ସେମାନଙ୍କୁ ଅଲଗା ଏକ ଜାଗାରେ ମୁଁ ଭୋଜିଦବି ବୋଲି ଭାବିଚି। ଆମର ମୋର ଏକ ମୁସଲିମ୍ ସାଙ୍ଗ ଜଣେ ଅଛନ୍ତି। ସେ ତାଙ୍କର ବି ଜନ୍ମଦିନ ଏଇ ମାସରେ ପଡୁଚି ତ ତାଙ୍କ ସହିତ ମୁଁ ମିଶିକି ମଧ୍ୟ ଆମେ କିଛି ନି ରାମିଷ ଭୋଜି ଦେଇଦୋବୁ ବୋଲି ଭାବିଥିଲୁ।
ତ ଆପଣ ନିରାମିଷ ଭୋଜିରେ ସେମାନେ ସମସ୍ତେ ନିରାମିଷ କି?
ନା ସେମାନେ ସମସ୍ତେ ନିରାମିଷ ନୁହନ୍ତି ଯେ କିନ୍ତୁ ମୁଁ ଭାବୁଥିଲି ଯେ ମୁଁ ତ ଆଇଁଷ ଖାଉ ନାହିଁ ତ ମୋ ସାଙ୍ଗମାନେ ବି ଯେହେତୁ ମୁଁ ଆଇଁଷ ଖାଏନି ତ ମୋ ଆଗରେ ବି ସେମାନେ ଆଇଁଷ ଖାଆନ୍ତିନି ତ ଯେବେ ମୋ ଆଗରେ ସେ ତ ସେମାନେ ବି ମୁଁ ଯେହେତୁ ନିରାମିଷ ଖାଉଚି। ସେମାନେ ବି ନିରାମିଷ ଖାଇବେ ସେଥିରେ କିଛି ଅସୁବିଧା ନାହିଁ ତ ତାଙ୍କୁ କହିଦେଇଥିବି ଯେ ମୁଁ ଆମିଷ ଦେବି ନାହିଁ ନିରାମିଷ ଦେବି ବୋଲି। ସେମାନେ ବି କିଛି ମତେ ମନା ବି କରିବେନି ସେମାନେ ସମସ୍ତେ ଜାଣିଚନ୍ତି ମୋ କଥା।
ହଁ ଆପଣ ତାହେଲେ ସାଙ୍ଗମାନେ ବୋହୁତ ବିଦ୍ୟାଳୟର ସାଙ୍ଗମାନେ ତ ବୋହୁତ ଭଲ। ଆପଣ ଖାଉନାହାନ୍ତି ବୋଲି ସେମାନେ ବି ମଧ୍ୟ ଖାଉନାହାନ୍ତି‌। ଏଭଳିଆ ସାଙ୍ଗ ବହୁତ ମିଳିବା ଭାରି କଷ୍ଟ, ଆପଣ ପାଇଛନ୍ତି ଆପଣଙ୍କ ଭାରି ଭାଗ୍ୟବାନ।
ଆଜ୍ଞା ମୁଁ ଏତେ ଭାଗ୍ୟବାନ ଯେ ମୁଁ ବି ନିଜକୁ କହିପାରୁନି ମୁଁ ଏତେ ବଡ ଭାଗ୍ୟବାନ‌। ଏ ମୋ ସାଙ୍ଗ ମାନେ ବି ବହୁତ ଭଲ। ଏତେ ଭଲ ଯେ ମୁଁ ଆପଣଙ୍କୁ କହି କଳ୍ପନା କରି ବି କହିପାରିବିନି‌। ବହୁତ ଭଲ ସେମାନେ ଦରକାର ସମୟରେ ପ୍ରଥମେ ଆଗରେ ଆସିକି ଛିଡା ହୁଅନ୍ତି। ଆଉ ଦରକାର ସମୟରେ ସେ ପ୍ରଥମେ ସୁ- ଯେ ମୋର ଯଦି କେବେ ପଇସାର ଅସୁବିଧା ହୁଏ ମୁଁ ଯାହାକୁ ଫୋନ୍ କରିବି ସେମାନେ ମୋତେ ପଇସା ମଧ୍ୟ ଦେଇ ଦିଅନ୍ତି। ମୋର ବହୁତ ଭଲ ସାଙ୍ଗ ସେମାନେ।
ମୁଁ ତାହେଲେ ତ ଆପଣଙ୍କ ସାଙ୍ଗ ମାନଙ୍କ ସଏ ସହ ମିଶିବା ଦରକାର। ଏପରି ସାଙ୍ଗ ମିଳିଆ ବହୁତ ଭାଗ୍ୟରେ ଥିଲେ ମିଳେ‌। ତ ଆପଣଙ୍କ ପାଖେ ତ ଅ, ବା- ଏ ଯୋଉ ଭାଷା ବି ନଥିବ‌? ଆ କଥା କହିବାକୁ ଆଉ ତାଙ୍କ ପାଇଁ।
ନା ତାଙ୍କ ପାଇଁ ଆଉ କଳ୍ପନା କରିକି ମଧ୍ୟ ମୁଁ କହିପାରିବି ନାହିଁ କିଛି। ଏବେ ଏତେ ଭଲ ସାଙ୍ଗ, ଆପଣ ଯଦି ଚାହୁଁଛନ୍ତି ତାହେଲେ ଆପଣ କେବେ ମୋର ଯୋଉଠି ଆମେ ସାଙ୍ଗମାନେ ମିଶିକି କଥାବାର୍ତ୍ତା ହଉ ସେଭଳିଆ ଜାଗାକୁ ଆପଣ ଆସନ୍ତୁ, ଆମ ତାଙ୍କ ସହିତ ମିଶେଇ ଦେବି। ସେମାନେ ବହୁତ ଭଲ ପିଲା, ସେମାନେ କେବେ କାହାକୁ ଅସୁବିଧାରେ ପକାନ୍ତି ନାହିଁ।
ଆପଣ ବୋଧେ ସିଲିକନ ରେ ବସିକି ବସନ୍ତି ବୋଧେ ମୁଁ ଦେଖିବାକୁ ଥରେ ପାଇଥିଲି ମଧ୍ୟ?
ଆଜ୍ଞା ମୁଁ ବରଗଡ ଥାନା ଆଗରେ ବରଗଡ ପୋଲିସ୍ ଷ୍ଟେସନ୍ ଆଗରେ ମୁଁ ବସିଥାଏ। ସେଠି ଏକ ପାର୍କ ଅଛି। ସେଠାରେ ଆମ ସମସ୍ତ ସାଙ୍ଗ ମାନେ ମିଶିକି ବସିଥାଉ। ଆପଣ ଯଦି ଇଚ୍ଛୁକ ଅଛନ୍ତି ଆପଣ ବି ମଧ୍ୟ ଆସିପାରିବେ ସେଠାକୁ।
ଓ ହୋ, ହଁ ମୋ ପୁତୁରା ଗୋଟେ ଯାଇକି ସେଇଠି ବସୁଚି ସବୁବେଳେ। ଆପଣ ଦେଖିଥିବେ ଗୋଟେ ସରୁଆ ହେଇକି ଗୋଟେ ପିଲାଟିଏ ଛୋଟ ହାଇଟ୍ ର ସେ ମୋ ପୁତୁରା ହବ।
ଓହୋ, ସେ ଆପଣଙ୍କ ପୁତୁରା ହବ କି ତାଙ୍କ ନାଁ ସୁବ୍ରଜିତ୍ ସିଏ ତ ଆପଣଙ୍କର ପୁତୁରା?
ହଁ ଆଜ୍ଞା ସିଏ ମୋ ପୁତୁରା ହବ।
ତାକୁ ତ ବହୁତ ମଜା ଉଡାନ୍ତି ତା ମାନେ ତା ନାଁ ରେ ବହୁତ ମଜା ଉଡାନ୍ତି, ତାକୁ ତ ଚିଡାନ୍ତି ସମସ୍ତେ ସେ ଛୋଟ ବୋଲି। ଆପଣ ତାଙ୍କ କଥା ଟିକେ ବୁଝନ୍ତିନି କି ନା ଆପଣଙ୍କୁ ସେ ଆସି କିଛି କହନ୍ତିନି?
ସିଏ ମୋତେ କୁହେନି କାରଣ ତାର ଟିକେ ଦୋଷ ଥାଏ ସେ ସବୁବେଳେ ସମସ୍ତଙ୍କ ସାଙ୍ଗରେ ଲାଗିବ। ସେ ଗୋଟେ ପ୍ରତୀକ ନାମର ଗୋଟେ ପିଲାଟେ ଅଛି ସେ ମୋ ସାଙ୍ଗ ହବ ତା ସାଙ୍ଗେ ଯାଇକି ସେ ସବୁବଳେ ଲାଗେ। ତ ସିଏ ସା ଆକୁ ମାରେ ମାରାମାରି ହୁଅନ୍ତି ତ, ସେଥିପାଇଁ କିଛି ନାଇଁ ସେ ସେମିତି ସାଙ୍ଗ ହିସାବରେ ମିଶୁଚ ସେଇ ପୁ- କିଛି ଅସୁବିଧା ନାଇଁ।
ବର୍ତ୍ତମାନ ମୁଁ ତ କାଲି ଯେତେବେଳେ ବସିଥିଲେ ମୋର ବନ୍ଧୁଙ୍କ ଘର ଆଗେରେ ସେ ପ୍ରତୀକ ନାମକ ଜଣେ ବ୍ୟକ୍ତି ତା ଚପଲ ଫୋପାଡ଼ି ଦେଇଥିଲେ। କାଲି ଆପଣଙ୍କ ପୁତୁରା ଚା- ବିନା ଅ, ଚପଲରେ ସେ ଘରକୁ ଯାଇଥିବେ, ଆପଣ କଣ କେବେ ନଜର କରିନାହାନ୍ତି କି?
ହଁ ମୁଁ ନଜର କଲି ତାକୁ ପଚାରିଥିଲି ସେ କହିଲା କୁ- କୁକୁର ନେଇଯାଇଚଛି ତା ଚପଲ। ମୁଁ ସେଇଥିପାଇଁ ଆଉ କିଛି କହିଲିନି।
ସେଟା ମିଛୁଆଟା। ମିଛ କହିକି ଆପଣଙ୍କୁ ପଳେଇଲା, ତା ଚପଲ କାଲି ପ୍ରତୀକ ନାମକ ଯୋଉ କହୁଛନ୍ତି ଆପଣଙ୍କ ବନ୍ଧୁ ସିଏ କାଲି ଫୋପାଡି ଦେଇଥିଲେ, ମୁଁ କାଲି ଦେଖିଚି ନିଜ ଆଖି ଆଗରେ।
ତାହେଲେ ମୋ ପୁତୁରା ଆଗେ ତା ସାଙ୍ଗେ ଲାଗିଥିବ। ନହେଲେ ସିଏ ତ ସେମିତିଆ ପିଲା ନୁହଁ।
ଆଜ୍ଞା ଆପଣଙ୍କ ପୁତୁରା ପ୍ରଥମେ ତା ସହିତ ଲାଗିଲା, କାରଣ ଆପଣଙ୍କ ପୁତୁରା ପ୍ରଥମେ ତାକୁ ଚପଲ ଫୋପାଡ଼ିଲା। ତାପରେ ସିଏ ତାଙ୍କ ଚପଲ ଫୋପଡା ଫୋପଡି ହେଇକି ଇଏ ରାଗରେ ଚପଲ ଟାକୁ ଫୋପାଡ଼ି ଦେଲେ। ତାପରେ ସେ ଘରୁକୁ ତାପରେ ଖାଲି ପାଦରେ ଗଲେ। ମୁଁ ବର୍ତ୍ତମାନ ଯାଇଥିଲି ମୋ ଘର ପାଇଁ ଅଣ୍ଡା ଆଣିବା ପାଇଁ, ତ ମୁଁ ଘରୁକୁ ଅଣ୍ଡା ନେଇକି ପଳେଇ ଆସିଲି। ସେଠିକାରେ ଦେଖିଲି ରାସ୍ତାରେ ଯେ ଆପଣଙ୍କର ପୁତୁର ଆଉ ଆପଣଙ୍କ ବନ୍ଧୁ ଦିଇ ଜଣ ଯାକ ବାଡା ବାଡି ଲାଗିଚନ୍ତି। ସେଥିପାଇଁ ମୁଁ କିଛି କହିଲି ନାହଁ ସେ ରାସ୍ତାରେ ମୁଁ ଖାଲି ଦେଖିକି ପଳେଇ ଆସିଲି। ଆପଣ ଆଜି ଯେହେତୁ ମତେ ଫୋନ କରିଦେଲେ ତ ଆପଣଙ୍କୁ ଜଣେଇଦେଲି ଆଉ।
ଆପଣ ଅଣ୍ଡା କଣ କାଲି ନେଇକି ଆଇଥିଲେ ଆପଣ ପା ନିରାମିଷ ଖାଉଚନ୍ତି ଅଣ୍ଡା ପୁଣି କଣ ପାଇଁ ଘର ପାଇଁ ନେଇକି ଆଇଲେ।
ଘର ମୁଁ ସିନା ନିରାମିଷ ଅଛି କିନ୍ତୁ ମୋ ଭାଇ ମୋ ବାପ ମୋ ବାପା ସେମାନେ ତ ଆମିଷ ଖାଉଚନ୍ତି ନା ତାଙ୍କ ପାଇଁ ତ ଆଣିବାକୁ ପଡୁଚି। ଆ ତାଙ୍କ ପାଇଁ ଯଦି ନ ଆଣିବୁ ମତେ ଘରୁ ବାହାର କରିଦେବେ ସେଥିପାଇଁ ମୁଁ ତାଙ୍କ ପାଇଁ ତ ଆଣିବାକୁ ଯିବି ନା।
ଓହୋ ଏପରି କଥା କି?
ହଁ ସିନା ନିଜେ ଖାଇବ ନାଇଁ କିନ୍ତୁ ଘର ପାଇଁ କଣ ଆଣିବ ନାଇଁ।
ଏପରି କଥା ବି ମଧ୍ୟ ହେଇପାରେ ମତେ ଲାଗିଲା ଆପଣଙ୍କ ପୁରା ପରିବାର ବଧେ ନିରାମିଷ ଖାଉଛି।
ନା ପୁରା ପରିବାର ନୁ କେବଳ ମୋ ମା ମୋ ମାମା ଆଉ ମୁଁ ଦାଦା ଖୁଡି ଜେଜେବାପା ମୋ ଜେଜ ମୋ ଦେ ଖୁଡିଙ୍କର ପୁଅ। ଆଉ ମୋ ଖୁଡିଙ୍କ ଝିଅ ଆମେ ଏତିକି ନିରାମିଷ ଅଛୁ ବାକି ସମସ୍ତେ ଆମିଷ ଖାଉଛନ୍ତି।
ଓ ଆପଣ ପରିବାରେ ତାହେଲେ ଅଧାରୁୁ ଅଧିକ ଲୋକ ନିରାମିଷ ଖାଉନାଆନ୍ତି ଖାଉଛନ୍ତି।
ହଁ ଅଧାରୁ ଅଧିକ ଲୋକ ନିରାମିଷ ଖାଉଚନ୍ତି ମାତ୍ର ଦୁଇ ତିନି ଜଣ ଅଛନ୍ତି ଯୋଉମାନେ ଆମିଷ ଖାଉଚନ୍ତି ସିଏ ବି କିଛି ଦିନ ପରେ ବଦଳି ଯିବେ ମନେ ହେଉଛି।
ଏପରିକି କଥା ହୁଏ ଆପଣ ଫି ପା ୱାର୍ଲଡ କପ୍ ଦେଖୁଛନ୍ତି ଏଥର?
ହଁ ମୁଁ ଫିଫା ବିଶ୍ଵକପ୍ ମଧ୍ୟ ଦେଖୁଚି ମୋର କିନ୍ତୁ କହିଲି ପା ଆପଣଙ୍କୁ ମୁଁ କିଛି ସମୟ ଯଦି ଯେହେତୁ ଏଇଟା ରା ତିରେ ହେଉଛି ତ ମୁଁ ସମୟ ପାଇଲେ ମୁଁ ଦେଖୁଚି ସବୁବଳେ ଦେଖିବୁ-ଦେଖି ହୋଉ ନାହିଁ ସେ ସବୁ ଜିନିଷ।
ହୁଁ ଜାଣିଚନ୍ତି ଆପଣ ଆମେ ଏଇଠି ସିନା ଫୁଟବଲ କହୁଚୁ ପଛେ ଆମେରିକାରେ ତାକୁ ଏକ ଅନ୍ୟ ଏକ ନାମରେ କୁହାଯାଏ ତାକୁ ସଙ୍କର ବୋଲି କୁହାଯାଏ।
ନା ଏକ କଥା ମୁଁ ଜାଣିନଥିଲି ଯା ହୋଉ ଆପଣଠୁ ଜାଣିକି ବୋହୁତ ଖୁସି ଲାଗିଲା ମୁଁ ଗୋଟେ କାମ କରନ୍ତୁ ବର୍ତ୍ତମାନ ମୋର ଗୋଟେ କାମ ଆସିଲାଣି ଆପଣ ଗୋଟେ କାମ କରନ୍ତୁ ମୁଁ ଟିକେ ଗାଡିରେ ବସିକି ଯାଉଚି ତ ତ ଆପଣ ଫୋନ୍ ଟିକୁ ରଖିଦିଅନ୍ତୁ।
ନିହାତି ଆପଣ ଯେତେବେଳେ ଫ୍ରି ହେବେ ମତେ ଟିକେ କଲ୍ କରନ୍ତୁ। ଆପଣଙ୍କ ସହ ବା କଥା ହେଇ ମତେ ବୋହୁତ ଖୁସି ମିଳୁଚି।
ଆଜ୍ଞା ମୁଁ ବର୍ତ୍ତମାନ ପାଞ୍ଚ ମିନିଟ୍ ଭିତରେ ଆପଣଙ୍କୁ ଆଉଥରେ ପୁନର୍ବାର କଲ୍ କରୁଚି ବ୍ୟସ୍ତ ହୁଅନ୍ତୁ ନାହିଁ।
ଅବଶ୍ୟ ଧନ୍ୟବାଦ ଆପଣ କଲ୍ କରିୁଥିବାରୁ।
ଧନ୍ୟବାଦ।